ହ୍ୟାଲୋ।
ଆମ ଦବି ପ୍ରଣାମ ଶୁଭ ସବ୍ ସଂନ୍ଧ୍ୟା
ଶୁଭ ସନ୍ଧ୍ୟା ବ୍ରନ୍ଥପ ହଁ ପ୍ରଣାମ ବ ହୁଁ ଆଉ କନ୍ଦି ଆ ଦେଇ ସରି
ସନ୍ଧ୍ୟା ମୁଁ ଦେବିନି ଦେଇଦେବି ଶାଶୁ ଶାଶୁ ଦେଇଦେବେ ଶୁଭୁଛି
ହଁ ଦେବିନି ମୁଁ ଦେବିନି ହଁ ଶୁବୁଚି ବୋଲି ମୁଁ ମାଣ ଆସିଥିଲି ଆଉ ମୁଁ କହିଲି ଟିକେ ବାନ୍ଧବୀଙ୍କୁ ଫୋନ କରେଇ ବାନ୍ଧବୀ ଫୋନ୍ କରିଥିଲେ ମୁଁ କଥା ହେଇପାରି ନଥିଲି ତ ସେଇଥିପାଇଁ ଟିକେ ନଗେଇଲି ଆଉ।
ଅହୋ।
ପୁଣି ଚା ପାଣି ସଞ୍ଜ ଫଞ୍ଜ ଦେଇ ସାଇଲେ ହବ ନା ଏଖାତେରେ
ହଁ ସଞ୍ଜ ଯୋଉ ଦିଆ ହଲେ ଚା ଫା ହବ ହଁ ସଞ୍ଜ ହେଲେ ଚା ପା ହବ।
ହଁ ଆମର ବି ସନ୍ଧ୍ୟା ଦିଆ ସଇଲେ ଏବେ ଚା କରିଥିଲି ପ ଟିକେ ଆମେ କରୁ ପିଇବୁ ଆଉ।
ହଁ ହଁ।
ହେଇ ଚାଆରେ ତା ଖୁଆ ରୁଆ ରୁଆ ଆଖୁ ଟିକେ କିଛି ଖାଇଆକୁ ଇଛା ହୁଏନା ନା। ସେଇଥିପାଇଁ ହେ କୋଉଦିନ ଏଁ ଚୁଡା ଖାଇବୁ।
ହଁ।
ଏଇ ନହେଲେ ରୁ ଉଟି ନ ନହେଲେ ଅ ଏ କରିଛି ରା ବୋହୁତୁ ଖାଇବା
କଁ କରିବ?
ଅଟା ସୁଜି ଚିନି ନା ଗୁଡ ପକେଇ କଦଳୀ ଫଦଳୀ ପକେଇ ଚକୁଳି କରନ୍ତି।
ହଁ ସେଇଟା ଯୋଉଟା ବୁଢା ଚକୁଳି ଫୁଣିଆ ନାଗି ମାମା ଟାଣୁଆ ଟାଣୁଆ ଏ ତାଧେରେ ଟିକେ ଗୁଡ ହଉ ଗୁଡଟା ଅକେଇଲେ କଣ ଟିକେ ନାଲିଆ ନାଲିଆ ଠାରୁ ଦୁଶବ ଚିନଟା ପକେଇଲେ ଧଳା ଧବଲା ଧବଲା
ଓହୋ।
ନାଇଁ ଗୁଡଟା ପକେଇଲେ ସିଏ ଗୋଟେ ଖାଇବାକୁ ଟିକେ ମଧ୍ ତା ମଧୁରଟା ଟିକେ ଅଲଗା ଚିନି ଗୋଟେ ଅଲଗା ଗୁଡଟା ସିନା ଦୁଶ୍ ଶିବ ନାଲି ହେଲେ ସେ ପିଠାଟା କଁ କହିଲ ଖାଇଲେ ସେଇଟା ଟିକେ ଉ ମାନେ ଉଁ ଉଁ ସେଇଟା ସକାଳୁକୁ ଟିକେ ରହିବନି ବାସି ଚିନିଟା କଣ ବାସିଟା ରହିଲେ ଭଲ ରୁଏ ଦେ ଖା ଯାଉଥିବ ଖାଇଆକୁ ଆଖି ଦୃଷ୍ଟିଆ ଭଣିଆ ନାଗିବ। ଆଉଁ ଗୁଡ ପିଠା ରହିଲେ ସେଟା ଟିକେ କାଦୁଆ ଭୁଣିଆ ଡ୍ରୁ ନାଗିବ। ସେ ଛୁଆରା ଜମା ଉଁ ମଙ୍ଗିବେନି ଖାଇଆକୁ।
ଆଉ ଆପଣ ପିଠା କଁ ଜାଣିଚନ୍ତି କଁ ଶିଖିଚନ୍ତିି ସବୁ। ଆଉ ଆପଣ ପିଠା କଁ କରିଚନ୍ତି ଶିଖିଚନ୍ତି ସବୁ। ଆପଣ ଆଉ କୋଉ ପିଠା କରି ଶିଖିଚନ୍ତି।
ଆଉ ଆପଣ ଆପଣା ଘର ଆଡେ ମଣ୍ଡା ପି ଡା ପିଠା ଜାଣଚି ଜକୁଳି ଆରିଶା ପିଠା କା କାକେରା ପିଠା ଆ
ଆଉ ଓ ଉଁଆହାଣୀର ତରି ଥିନି ଆଉ ଟିକେ ମନ ହଉଚି ହେ ପାଣି ହେଇଯାଇଛି ସେ ପୋଖଡୀ ଭିତେରେ ପଡିଥେଲା। ତା ଦେହେରେ ସବୁ ଦର୍ଶିପୋକ ଭୁଣିଆ ହେଇଯାଇଚନ୍ତି। ଦିଟା କଣ ଶା ଆଣିକି ରଖିଦିଲେ ଆଜି ଟିକେ ଚୁନା କୁଟିକି ର ଖିଛି ଟିକେ ତାଳ ପୋଡ ପିଠା ତମ ଆଡେ କିଂ କରନ୍ତି କଁ ଆମ ଆଡେ କଁ କରନ୍ତି କ ଏଇ ଚୁନା ତିକେ ରଖିଥିବୁ ଆମର ଉଁ ହଁ କେ କଣ କଇଲ ଟିକେ ଭଲେଇ କି ତା ଚୋପା ଫୋପା ଛଡେଇଦମୁ। ଦେଖିଥିମୁ ତା ଦେହରେ ଯୋଉଠି ଟିକିଟିକି ଯୋଉ ଦଶୀ ପୋକ ଭୁଣିଆ ହେଇ ଦେଖୁନା ସେ ଆଜି ସେଇ ଛୁଆ ଖାଇଲେ ପୁଣି ଝାଡା ମାଡା ବଡ କୁ ଏଇ ଦସି ପୋକ ହେଇଥିଲେ ବା ଖାଇଲେ ଝାଡା ହେଇଯିବେ ତା ବାଦ୍ ହଁ ବା ହୁଁ ଭାରି ତାଳ ଖାଇଲେ କୁହନ୍ତି କାଳ ପଡିବ। ହେଲେ ସେଇ ତାଳ ଟା କିନ୍ତୁ ଯାହା ହେଲେ ବର୍ଷରେ ଥରେ ନ ଖାଇଲେ ହବନି। ସେଇ ତାଳକୁ ଆମେ ସବୁ ଧୋଇ ଧାଇକି ରଖିକି ତାକୁ ଏଇ ଚଲା ଚାଲୁଣି ପଛପଟେ ତାକୁ ରାମ୍ପି ରୁମ୍ପି ଦେଉଁ ତାଙ୍କୁ ସବୁ ପାରୁଅ ମାରୁଅ ହାତ ପୁରେଇକି ତାକୁ ଗୋଳେଇ ଗାଳେଇକି ସବୁ ବାହାର କରିଦେଉ।
ହୁଁ।
କେ ନିଆଁରେ ଗଜେଇ ଦିଉ। ସେ ଯୋଉ ଜୀବାଣୁ ମିବାଣୁ ଯାଆ ଥିବ ସେ ମରିଯିବ। ସେ ଗଜାହେବେ ଆଉ ଟିକେ ପାଣି
ଓହୋ।
ଣି ସକାସେ ଉପରେ ଛିଞ୍ଚି ଦମୁଁ ନଡିଆ ଗୋଟି କା ଟିକି ଟିକି ଟିକି କରିକି ରଖି ତା ଉପରେ ପକେଇ ଦଉଁ ତେଜ ପତ୍ର ଲା ଯୋଉ ଓହ୍ଲେଇଲା ଳୁକୁ ଯୋଉ ଗୁଜୁରାତି ଗୁଣ୍ଡ
ହୁଁ।
ନହେଲେ ନାଇଁ ଗୁଜୁରାତି ଗୁଣ୍ଡ ଏତେ ଖଣ୍ଡେ ତା ଉପରେ ଛିଞ୍ଚି ଦବ। ଛିଞ୍ଚି ଦେଇକି କାଡିଦବ ତାକୁ ଟିକେ ଥଣ୍ଡା ହେଇ ଆଇଲା ଏଳୁକୁ ଫୁଣି ଯୋଉ ଚୁଲି ଯୋଉ ନିଆଁ ହେଇଥିବ ସେ କଢେଇ ଥୋଇଦବ ତା କଢେଇ ଦିହରେ ଟିକେ ପାଉଁଶ ହଉ ନହେଲେ ଯୋଉ ନଡିଆ କ ତା ତାକୁ ଥୋଇ ଦେଇକି ପାଣି ତା ଉପରେ ଟିକେ ଟିକେ ଝକ ଝକ କରିକି ଦେଇଦବ ତାପରେ କଦଳୀ ପତ୍ର ହେରିକା ଥୋଇଦେଇକି ଯୋଉ ଆଣରା ହେଇଥିବ ତାକୁ କଣ କରିବ କହିଲ ତାକୁ ଚକୁଡି ଚାକୁଡି ଦେଇକି ହାତରେ ଓହୁଁ ଓହୁଁ କେ ଭଲେଇକି ତାକୁ ଟିକେ ଦାବି ଦୁବି ଦେଇ ସେ କଢେଇ ଦେହରେ ନଧି ଦବ।
ହଁ।
ହୁଁ ହୁଁ ନଦିକି ତା ଉପରେ ଫୁଣି କଦଳୀ ପତ୍ର ଯୋଉଁ ଆଁ ଘୋଡେଇ ଦବ। ଘୋଡ଼େଇ ଦେଇକି ନିଆଁ ତା ତଳେ ଟିକେ ଟିକେ ଜଳିବ ଓପରେ ଟିକେ ନଦୀ ଦବ ଓପରେ ଟିକେ ବହୁତୁ ନିଆଁ ଦବ ତଳେ ଟିକେ ଅଳପ ଅଳପ ଜାଳିବ। ଏଇ ଜାଳିଲା ଅଧଘଣ୍ଟେଇ ଅଧଘଣ୍ଟେ ପରେ ଫୁଣି ଗୋଟେ ପିଞ୍ଛ ଯୋଉ ନଡ଼ିଆ ବାଉଙ୍କା ପିଞ୍ଛ ଗୋଟେ ଧୋଇ ଧାଇକି ତା ମଝିରେ ଖେଞ୍ଚିବ ଅଧଘଣ୍ଟେ ପରେ ଦେଖିବ ସେ ପିଞ୍ଛ ଦିହରେ ଯେମିତି ନ ନାଗିବ ଯଦି ଆଣୁଆ ଆଣୁଆ ଟିକେ ନାଗିଲା ଜାଣିବ ପିଠା ସିଜି ନେହିଁ।
ଓହୋ। ଆମେ ବି ସେଇଭଳିଆ ହଁ।
ଜାଣିବ ପିଠା ଟା ଭଲ ହେଉଚି ଆଉ।
ଆମେ ବି ସେଇଭଳିଆ ମୁଆଣ୍ଡି ଆମେ ବି ସେଭଳିଆ ର ହଁ ହଁ ରଜରେ ବି ଆମେ ସେମିତି ମୁଆଣ୍ଡିି କରିଥିନୁ ଆଉ ସେମିତି ନଡିଆକୁ ତାକୁ ଭାଜି ଦେଇକି ନଡିଆ ପୁର କରିକି ତା ମଝିରେ ଦେଇକି ଆ ପି ଠଉ ଦେଇକିବା ଆଗେ ତାପରେ ନଡ଼ିଆ ଅ ପୁର ଦିଆହବ ତାପରେ ପିଠା ଦେଇକି ଗୋଡା ହବ ସେ ଫିସେ ଫିସେ କରିଦେଇଥିନୁ ବାଡି ଦେଇକି ସେ ଫିସେ ଫିସେ ବାହାରିଲା ସବୁ ଗୋଟେ ଗୋଟେ। ଫାଳ ଫାଳ ବାହାରିବ। ଫାଳ ଫାଳ ବାହାରିଲେ ସେଇଆକୁ ଖାଆନ୍ତି ଆଉ।
କେତେ ଗୁଡେ ପିଠା ଶିକିଗଲା ଆଉ। ତମ ଠାରୁ ବି ମୁଁ କେତେ ପିଠା ଶିକିଲି। ହଁ ଏଇ ସଞ୍ଜ ହେଲେ କଣ ଆମର ଟିକେ ନାଲି ଚା ତେଜପତ୍ର ଅଦା ପକେଇକି ଅଧରେ ଗୋଟେ ହଁ ଅଧ ଡେକେଚିଏ ଖଣ୍ଡେ ଆମର ଚା ହବ, ମୋ ଶ୍ୱଶୁର ଶା ଶୁ ସେ ଖାଲି ଏଇ ଭୂଜା ଆଉ
ହଁ।
ଖଇ ଆମର-ଆମର ଏଇ ଏଇ ଯୋଉ କପ କଣ? ସେଥେରେ ଆମର ଚା ପିଇଲେ ମନକୁ ଯିବନି, ଅଧ କଂସାଏ ନେଖା ଚା ନେଇଯିବେ ଅଧ କଂସାଏ ଖଣ୍ଡେ
ହ
ହଁ ସେଇଥରୁ ତ ସକାଳୁ ଯଦି ଫୁଣି ଯାଇକି ବାରଟା ଗୋଟେ ବେଳେ ଖାଇବେ। ପୁଣି ଏଇ ସଞବେଳେ ଯଦି ଖାଇଦେଲେ ରାତିରେ କିଏ ଫାଳେ ରୁଟି ନହେଲେ ଏଇ ଚୁଡା
ହୁଁ-ହୁଁ।
ଏ ଆମର ଖାଏ ଆମର ବେଶୀ କଣ କହିଁଲ ଜଳଖିଆ ଉପରେ। ଭାତରେ ଏତେ ମାନେ ଇଏ ନୁହଁ, ସବୁବେଳେ ଚୁଡା ମୁଢି ସବୁବେଳେ ଆମର ଏ ଖଇ ସବୁ ତାକୁ ବାଛି ବୁଛି ଦେଇକି ଡବଲ ହରିଣ ଡବା ଜାଣିଛନ୍ତି ନା ଯୋଉ ଆଗେ ଯୋଉ ତେଲ ଆସେ?
ହଁ-ହଁ।
ସେଇ ଡବାରେ ମୁଢି ଖାଇକି ଭାଜିକି ଡବେଇ-ଡବେଇ ନେଖା ଥୋଇ ଦେଇଥବୁ। ଏଇ ସଞ୍ଜ ବେଳୁଆ ଏଇ ସଞ୍ଜ ବେଳଆ ସେଇଥିରୁ ଏତେ-ଏତେ ମୁଢି ଏ ଯୋଉ ଚା ପିଇବେ ନହେଲେ ଏଇ ଛୁଆ ମୁଢି ତା ଦେରେ ଯୋଉ ଚେନାଚୁରୁ ନେଇ ଆସିବେ ପିଆଜ ସବୁ କାଟିକି ସୋରିଷ ତେଲ ଟିକେ ନେମ୍ୱୁ ଟିକେ ଚୁପୁଡି ଦେଇକି ତା ଦେରେ ଗୋଳେଇ ଦେବେ ଗୋଳେଇକି ସେଇଥିରୁ ଏ ତେ ଏତେ ସିଏ ତାଙ୍କର ଛୁଆ ବି ଖାଆନ୍ତି, ଆଉ ଏ ବ ଜାର ଫାଜାରକୁ କିଏ ଯାଆନ୍ତି ପଇସା ପତର ଦେଇକି ଆଣିବ ଇଏ ତ ଦିନେ ଓଳିଏ କାମକୁ ଯିବେ ଦି ଓଳି ଲେଖା ଘରେ ବସିବେ।
ଓହୋ।
ଆଉ କୋଉଠି ଏତେ ପଇସା ଛୁଆଙ୍କର କଣ ମନ ନୁହଁ ସବୁ ଖାଇବା ପାଇଁ କଣ ବରା ମରା କେତେ ସବୁ କିଣିକି ଖାଉଚନ୍ତି, ଆମ ଛୁଆ ସେଗୁରା କୋଉଠୁ ପାଇବେ?
ହଉ-ହଉ।
ମୁଁ ତାଙ୍କୁ ଏଇ ସଞ୍ଜ ବେଳା ମୁଢି ଖାଇ ଏଇ ଚେନା ଚୁରୁ ଟିକେ ଆଣିକି ନହେଲେ ପିଆଜ ଟିକେ କାଟି ଦିଏଇ ସୋରିଷ ତେଲ ଟିକେ ପକେଇଦେବି ଏମ୍ତି ଛୁଆ ଖାଇଦିଅନ୍ତି।
ଆଜ୍ଞା ଆଜ୍ଞା।
ଆଉ ଯା ଆପଣଙ୍କର ଛୁଆ ପିଲା ଏମ୍ତି ଜିଦ୍ଦି କରନ୍ତି ନା
ହଁ-ହଁ-ହଁ ସେଇଆକୁ ମୁଁ ବି ସେ ସୋଲା ଭେଦେଇଥାଏ ସେ ସୋଲା ପିଆଜ ତାପରେ କାକୁଡି ଗାଜର ପକେଇକି ଗୋଳେଇ ଦିଏ ଲେମ୍ବୁ ଟିକେ ପକ୍ ପକେଇ କି ଲୁଣ ଟେ ପକେଇ ଗୋଲେଇ ଦେଲେ ସେ ସବୁ ଖାଇଦିଅନ୍ତି ସଞ୍ଜଓଳା।
ତୁ ତାଙ୍କୁ ମାନେ ତାଙ୍କ ମନ ବୁଝିଲା ପରା ଟିକେ କରିକି ଦେଇଦେଲେ ସେ ଟିକେ ଖୁସି ହେଇଯିବେ। କି ନହେଲେ ଘରେ ଯଦି ସୋଲା ଥିବ। ମଟର ଥିବ ତାକୁ ଟିକେ ସିଝେଇ ଦେଇ, ଏ ପିଆଜ ଟିଏ ଲଙ୍କା ଦେଇ, ଟିକେ ଜିରା ଦେଇ, ତେଲରେ ଟିକେ ଭାଜି ଦେଇ, ତାକୁ ପିଏଇଦେମୀ କହିବି ନିଅ କହିବି ସୋଲା ଖାଇଦିଅ ସେ ବି ଖୁସି ହେଇକି ସେଥିରୁ ବି
ସଞ୍ଜଓଳା ଛୁଆ ଟିକେ ଅ ତାଙ୍କର ଖୋଜନ୍ତି ୟାଡୁ ଟିକେ ସିଆଡୁ ଖାଇବା ପାଇଁ ଆମେ ସିନା ତା ପାଣି ଖାଇକି ରହିଯାଉ ସିଏ କଣ ଛୁଆର ଚା ପାଣି ଖାଇକି ତାଙ୍କୁ କହିମି ମୁ ତମେ ପାଠ ପଢ।
ନାଇଁ ନାଇଁ।
ଆଉ। ହଁ ବାନ୍ଧବୀ ସନ୍ଧ୍ୟାବେେଳେ ଏଁ--କେତେ କଥା ହେଇଗଲେ ସମୟ କେତେ ମତେ ଦେଲେ। ଆଉ ବାନ୍ଧବୀ ଏବେ ରଖିଚି, ଯାଉଛି ସେ ଚା ଟିକେ କରିକି ଦେବି। ଦିଏ ସେ ଶଶୁର ଆଉ ଟିକେ ସେ ଚା
ସମୟ ଦେବ ସ, ତମେ ବି ସମୟ ଦବାରୁ ମୁଁ ବି ମ ତମ କଥା ବି ଭଲ୍ ଲାଗିଲା। ଆଉ ମୁଁ ରଖୁଛି ପ୍ରଣାମ୍।
ଆଉ ଫୋନ କରିବେ, ଆପଣ ଫୋନ୍ କରିବେ ପ୍ରଣାମ।
ପ୍ରଣାମ୍।